ହଁ କଣ କରୁଚ?
ବସ୍ଚି ତମେ?
ହଁ ମୁଁ ବି ଏଇଠି ବସ୍ଚି ଆଉ।
କଣ ଖାଇଥିଲ? ମୁଁ ଭାତ ଭଜା ଖାଇଥିଲି, ତମେ?
ହଁ ମୁଁ ବି ତ
ଭଲ ଆଉ।
ହଁ ତମକୁ କଣ ତମ ଘରେ ସବୁ ଭଲ?
ହଁ ସମସ୍ତେ, ତମ ଘରେ?
ହଁ ସମସ୍ତେ କଣ କରୁଚନ୍ତି?
ବାପା ବସିଚନ୍ତି ବୋଉ ତାର କାମ କରୁଚି ଆଉ।
ଅ ହଁ।
ଆଉ ତମ ବାପା ମା ତମ ବାପା କଣ କରୁଚନ୍ତି?
ହଁ ବାପା ମା ଘରେ ଅଛନ୍ତି ତ
ଓହୋ।
ହଁ। ଆଉ ତମ ପଢାପଢି ଚାଲିଛି ନା ସରିଗଲାଣି?
ମୋର ମୁଁ ପ୍ଲସ ଟୁ ସାରିକି ଅଛି ଆଉ।
ଅ ହଁ।
ତମର?
ହଁ ମୋର ଚାଲିଛି ଏବେ।
ଯା ହଉ।
ଆଉ ତମ ଗାଁରେ କଣ କହିଲ?
ମୁଁ କହିଲି ଆମର ହେଇପାରୁନି।
ଓହୋ, ପଢିବାର ଅଛି ନା କଣ ଆଗକୁ ନା ନାଇଁ?
ନାଇଁ ହବନି।
ଓହୋ ହଁ ହଉ ଯେତିକି ତ ପଢ଼ିଲି-ପଢ଼ିଲି ଆଉ।
ଯେତିକି କରି ପଢେଇ ପାରିବି ସେତିକି ପଢେଇଲେ।
ହଁ ଆଉ ଆପଣଙ୍କ ଗାଁ ରେ କଣ-କଣ ସବୁ ଅଛି?
ମନ୍ଦିର ଭଲ ଯାଗା ଏମ୍ତି ଅଛି ଆଉ।
ଓହୋ, ଆଉ ବର୍ଷା ହଉଚି ନା ଛାଡିଗଲାଣି?
ବର୍ଷା ଛାଡି ସାଇଲାଣି କେତେବେଳୁ, ହଉଥିଲା ଯୋରେ ଖରାବେଳେ।
ଓହୋ, ଏଇନା ଛାଡିଗଲାଣି?
ହଁ
ଆପଣଙ୍କ ଯୋଉ ଚାରିପାଖ ଟିକେ ସାଉଣ୍ଡ ଶୁଭୁଚି ତ
ଶୁଭିଲା
ତଥାପି ସାଉଣ୍ଡ ପୁରା ହୋ ହାଲା ହେଇକି ଶୁଭୂଚି ତ
ଏବେ ଶୁଭିଲା
ଅଧିକ ଜୋରେ ପାଟି ଶୁଭୁଛି
ପିଲା ଗୁରା ପାଟି କରୁଛନ୍ତି ଆଉ
ଓହୋ କବାଟ ଦେଉନାହାନ୍ତି ନହେଲେ
ହଁ ଆଉ ଶୁଭିଲା କି
ନାଇଁ ନାଇଁ
ହୁଁ
ତମେ ବି କୋଠୀ ଅଛ
ହଁ ମୁଁ ଏବେ ଅଛି ଏଇଠେ ଆଉ ବର୍ଷା ଛାଡିଗଲା
ହୁଁ ବର୍ଷା ଛାଡିଗଲାଣି
ହଁ ହଁ
ଆଉ ରଥଯାତ୍ରା ହଉଛି ନା ନାଇଁ
ହଁ ହଉଛି
ଆମ ଆଡେ କଣ ସେମିତି ଠାକୁରଙ୍କୁ ଯେମତି ପୂଜା କରନ୍ତି ସେମିତି କରିକି ଏ ଅଳ୍ପ ପିଲା ନା
ଅଳ୍ପ ପିଲା ନା ସେଇଥିପାଇଁ ହଉଚି ହେଇପାରୁନି ଅଧିକ ଇଏରେ ଆମେ ଯେତିକି ଯାହା ଭଉଣୀ ମାନେ କରୁଛୁ ଆଉ ଅଧିକ କରିପାରୁନୁ ଆଉ ଯେତିକି ଯା ଖାଲି ଠାକୁରଙ୍କ ପୂଜାକୁ କଣ କହିଲେ
ମୁଁ କହିଲି ହଁ ଖୁଦୁରୁକୁଣି ସବୁଠାରୁ ଭଲ ହୁଏ ଆଉ
ହୁଁ ସେମିତି ଅଳପ ଏଇରେ କରଚୁ
ଆଉ ଆପଣ କେତେ ଜଣ ଭାଇଭଉଣୀ।
ଆମେ ଦି ଜଣ।
ହୁଁ ହୁଁଁ।
ତମେ କେମିତି କରୁଛ।
ହଁ ଆମେ ତ ସେମତି ଆମର ଟିକେ ଭଲରେ ହଉ। ହଁ ମାନୋନ ପିଲା ଧୀରେ ଧୀରେ କମି ଯାଉଛନ୍ତି ନା ବାହାରି ଯାଇଛନ୍ତି।
ଆମର ତ ଅଳ୍ପ ପିଲା ଆଉ। ଆମେ କେବଳ ଭଉଣୀମାନୋନ କରୁଛୁ ସେଇଥିପାଇଁ ହିଁ ଆମର ଏତେ ଭଲସେ ହେଇପାରୁନି।
ଓହୋ ନାଇଁ ଆମର ସାଇଟା ଆମ ଅଛୁ ମିଶିକିନା କରୁଛୁ।
ଆମର ଅଳ୍ପ ପିଲା ନା ସେଇଥିପାଇଁ କରିପାରୁିନୁ ଆଉ।
ଓଁ ଆମେ ତ ଏବେଗ ଖୁଦିରୁକୁଣୀ ଓଷା। ଆଣୁ ମୂର୍ତ୍ତି ଆଣୁ ମୂର୍ତ୍ତି ଆଣିୁ ସାରିଲା ପରେ ତାପରେ ଯାଇକି ଯୋଉ ଟଣ୍ଟେ ବାଲା ତାପରେ ଫୁଲ ତୋଳେ ଯୋଉ ରାତିରେ ଯାଆନ୍ତି ସେଇଟା ସବୁଠାରୁ ମଜା ଥାଏ ଆଉ ନାଇଁ।
ହଁ ଆମେ ତ ରାତି ଦିଟାରୁ ଯାଉ।
ହଁ ହଁ ଆମେବି ସେ ରାତି ବାରଟା କାରଣ ଆମର ଅଧିକ ସାଇରେ। ଥିଲା ନା ତ ସମସ୍ତେ ଗୋଟେ ଗୋଟେ ମୃତ୍ତୀ କଲାବେଳେକୁ କେତେ ମୃତ୍ତୀ।
ହଁ ଆମେ ରାତି ଦିଟାରେ ଯାଉ ଦିଟା ତିନିଟା ଏମିତି ଯାଇକି ବି ଫୁଲ ହେଇଯାଏ। ଆମର ପାଖରେ ବି ଫୁଲ ରହୁଛି ନା।
ସେଇଥିପାଇଁ ଏ ଗାଁରେ ବି ଅଧିକ ମାନେ କରନ୍ତିନି ପୂଜା। କେବଳ ଗୋଟେ ପାଳି କରନ୍ତି ନା, ସେଇଥିପାଇଁ ହେଇଯାଏ।
ତମେ ପୁରା
ହଁ ଆମେ ପୁରା ପାଞ୍ଚ ପାଳି ଯାକ ସବୁ ମାସ ସାରା କରୁ ପୂଜା।
ଓହୋ, ଆମେ ବି ସେ ପୁରା ମାସ ସାରା କରୁ, ତାପରେ ଜହ୍ନି ମାସ ଆ‍ସେ। ‌‌‍‌
ଜହ୍ନିିଓସାରେ ତ ଆହୁରି ଭଲ ଲାଗେ ଆଉ।
ହଁ ପା ତମର ମୋ ଗାଁ ଅଛି ସା ତାଙ୍କ ଅଛି ସମସ୍ତେ ମିତି କ ତମର ଯୋ ଭଉଣି ମାନଙ୍କ ସେତିକି।
ଆମେ ଖାଲିଛ ଭଉଣୀ ମାନେ ଆଉ ସାହି ପିଲା ଅଳ୍ପ କରୁଛନ୍ତି ଆମେ ନହେଲେ ଆମେ ପାଞ୍ଚ ଭଉଣୀ ଆମେ ଆମ ଯେତିକି ଯାହା କରୁଛୁ ଆମେ ସବୁବେଳେ କରୁଛୁ ଆଉ ସେମାନେ ଏଇ ଗାଁରେ କେବଳ ଲାଷ୍ଟ। ଳ ଯୋଉ ସାତ ଦିନ ହିଁ କରୁଛନ୍ତି, ଆମେ ପୁରା ମାସ ସାରା କରୁଛୁ ଖାଲି।
ଓହୋ।
ଆମେ ଖାଲି ମାସେ ସାରା କରୁଛୁ ଆଉ ସମସ୍ତେ ସାତ ଦିନ ନହେଲେ ପନ୍ଦରିଦିନ କରନ୍ତି। ି
ଦିନ ଆଣକି ସ ପାରିବ ଆଉ
ହଁ ପିଲା ରହୁନାହାଁନ୍ତି ନା ବାହାରେ ପଡ଼ୁଛନ୍ତି ସେଇଥିପାଇଁ କରିପାରୁନାହାନ୍ତି। ହ ହ
ହଁ ହଁ।
ହଁ ଅଁ।
ହଉ ତମେ କଣ କଣ ସବୁ ରୋଷେଇ ଆସେ।
ସବୁ ବୋଲି କଣ? ଏଥି ଆସେନି ସେଇ ଭାତ ଡାଲି ଯେତିକି ଅଳ୍ପ ଅଳ୍ପ ଜାଣି ପାଇଁ ଏତେ ଜାଣିଛି ଆଉ।
ହଁ ତଥାପି କଣ କଣ ଜାଣିଛନ୍ତି?
ତ ଡାଲି ଭର୍ତ୍ତା ଭଜା ଚିକେନ ଆସିଛି ମାଛ ଇ ଏମତି ଆଉ
ଆ ସବୁ ତ ଆସିଲେ ଆଉ କଣ ଅଛି ନାହିଁ? ହିଁ ହିଁ
ଅଳ୍ପ ଅଳ୍ପ ଆସିଛି ଆ ମାନେ ଏମିତି ଗୋଟେ ଜିନିଷଟା ହେଇନାହିଁ, ଯେତିକି କରିପାରିବି। ଭେସ ପୁଲାଉ ହଉ କି ଆଉ ଗୋଟେ ଚିଲ୍ଚିଚିକେନ କେ ଚିଲି କୋବିି
ଓ, ଭଲ ଆଉ, ଆପଣ ରୋଷେଇ କରନ୍ତି?
କଣ କହିଲେ?
ମୁଁ କହିଲି ରୋଷେଇ କରନି?
ହଁ ରୋଷେଇ କରେ, ଏବେ କରୁଥିଲି ଆସିଲି ଆରିଆଡେ।
ଏ କଣ କରୁଛନ୍ତି ଏ ଯେ
ବସିଥିଲି।
ନାଇଁ ଆଜି କଣ ରୋଷେଇ କରୁଛନ୍ତି?
ଆଜି ଅଣ୍ଡା ତରକାରୀ, ଭାତ।
ଓ ହ ଅଣ୍ଡା ତରକାରୀ କେମିତି କଣ କଲେ?
ଅଣ୍ଡା ତରକାରୀ ଅଣ୍ଡା ଆଳୁ ସିଝେଇକି, ତାପରେ ମୁଁ ହଉଛି ମସଲା କଷିକି କରିବ ଆଉ।
ହ ହ ହଉ ହଉ ଭଲ।
ତମକୁ କଣ ରୋଷେଇ ଆସିଛି?
ହଁ ମତେ ସେମିତି ଭାତ ଆସେ, ଡାଲି ଆସେ ଭଜା ଆସେ, ମଟର ତରକାରୀ। ତାପରେ ତ କାବୁଲି ଛୋଳା ତରକାରୀ, ଚିକେନ୍ ଆସେ, ହେଲା। ତାପରେ ତ ମଟନ୍ ଫଟନ୍ ସବୁ ଆସେ, ଆଉ ଚିଲି ଚିକେନ୍, ଚାଉମିନ୍
ଭଲ ଆଉ, ଯାହାହଉ
ହଁ ବାହାରେ ରେ ତ ସବୁ ନିଜ କରିବା ପାଇଁ ପଡ଼ିବ ନା।
ରୋଷେଇ ବି ଶିଖିଥିଲେ ବି ଭଲ।
ହଁ ତାପରେ ତୁମେ ଝିଅ ପିଲା ଯେହେତୁ ରୋଷେଇ ଶିଖିବା ପାଇଁ ପଡ଼ିବ।
ରୋଷେଇ ନିଜେ ବି ଶିଖିଥିଲେ ଭଲ କାହାକୁ କହିବାକୁ ପଡିବନି।
ହଁ।
ନିଜେ ଶିଖିଥିଲେ ବି ଭଲ କାହାକୁ କହିବାକୁ ପଡିବ ନହେଲେ ହଇରାଣ ହବାକୁ ପଡ଼ିିବ ବାହାରେ ଯେଉଁ କି ଘରେ ଯଦି କେହି ନଥିବେ।
ହଁ।
ପୁଅ ହଉ କି ଝିଅ ହଉ ଯାହା ହେଲେ ବି ରୋଷେଇ ଅଳ୍ପ ବ ଶିଖିବା କଥା।
ଆଉ ରୋଷେଇ ବାସ ନ ଆସିଲେ କଣ କରିବୁ?
ଆଉ ତମେ କେତେ ଭାଇ ଭଉଣୀ?
ଆମେ ତିନି ଜଣ।
ଓ କେତେ ଭଉଣୀ?
ଆମେ ଦୁଇଟା ଭଉଣୀ, ଗୋଟେ ଭାଇ।
ହୁଁ ହୁଁ ଭଲ ଆଉ।
ହଁ ନା ମୁଁ ମଝିଆ।
ହଁ ହଁ।
ପାଠପଢ଼ା କେବେ କଣ ସରିବ? କଣ ଖାଇଥିଲ?
ମୁଁ ବିସ୍କୁଟ ଖାଇଥିଲି ଆଉ ତୁମେ?
ଭାତ ଭଜା ତ ଯାହା ଖାଇଥିଲି ଆସିକି ଆଉ। ମେଘ ଟା ହଉଛି ନା ଶୀତ ଲାଗୁଛି ଟିକେ ଟିକେ।
ହଁ ଏଇ ପଟେ କିନ୍ତୁ ଗରମ ହଉଥିଲା। ଏବେ ଜୋରେ ଗରମ ହେଉଛି।
ନାଇଁ ଏପଟେ ଯାହା ହେଲେ ଟିକେ ଥଣ୍ଡା ଲାଗୁଛି। ଆଉ ଟିକେ ଗଛ ଗୁଛ ଅଛି ନା ଟିକେ ପାଖରେ
ଓହୋ ଆପଣଙ୍କ ପାଖରେ କଣ କଣ ମନ୍ଦିର ଅଛି?
ମନ୍ଦିର ଆମର ଗ୍ରାମ ଦେବତୀଙ୍କ ମନ୍ଦିର ଅଛି ହନୁମାନ ମନ୍ଦିର ମଙ୍ଗଳାଙ୍କ ମନ୍ଦିର, ଗଣେଶ ଗଣେଶ ଠାକୁରଙ୍କ ମନ୍ଦିର ଅଛି। ଜଗନ୍ନାଥ ମନ୍ଦିର ଅଛି।
ଓହୋ ଭଲ ଆଉ ମନ୍ଦିର ଯାଅ।
ହଁ ଯାଏ ସେଥିରେ ପୂଜା କରିବାକୁ ପଡେ କି କଣ ଯାଉ ଆଉ ଯଦି କାମ ଥିବ ଯିବା ପାଇଁ ସେତେବେଳେ ଯାଉ ଦର୍ଶନ କରିଦେଇକି ଆସୁ
ଓହୋ ଭଲ ଆଉ
ହଁ ତମ ପାଖେରେ?
ହଁ ଆମ ପାଖରେ ତ ଆମ
ଓହୋ
ନା ହଉ ରଖୁଛି ତାହେଲେ।
ଆଜ୍ଞା
ହୁଁ ହଁ ହଁ